ହଁ କହୁଥିଲି ଆମେ କଣ କଥା ହଉଥିଲେ
ହ୍ୟାଲୋ। ହଁ ଶୁଭୁଛି ହଁ ଆମେ ଶୁଣୁ ଯିବା ସମୁଦ୍ର ପାଖକୁ କଥା ହେଲା ଆଉ କଣ ସବୁ ନେଇକି ଯିବା ସେଇଠି କଣ କୋଉ ଟାଇପ ର ଡ୍ରେସ?
ହଁ ତୁ କହିଲୁ ଆମେ କେତେ ଡ୍ରେସ୍ ନେଇକି ଯିବା ଆଗେ।
ଆମେ ଶୁଣୁ ତ ଜଣକ ଆମେ ସବୁ ତିନିଟା ନେବା ଗୋଟେ ତ ପିନ୍ଧିକି ଯିବା ନା ଏକ୍ସଟ୍ରା ଦିଟା ହେଲା କିି। ହ୍ୟାଲୋ ଶୁଭୁଛି ନା ଆମେ-
ହଁ ହଁ ଏକ୍ସଟ୍ରା ଦିଟା ନେଇକି ଯିବା ଏଠୁ ତ ଗୋଟେ ପିନ୍ଧିକି ଯିବା।
ଯିବ ନା ଆମେ ସମସ୍ତେ ଯଦି ଏକ୍ସଟ୍ରା ଦି ଦିଟା ନେବା ଗୋଟେ ତ ପିନ୍ଧିକି ଯିବା। ଆଉ ସମସ୍ତେ ନିଜ ନିଜ ଡ୍ରେସ ସେ ପରିବର୍ତ୍ତନ କରିକି ପିନ୍ଧିବା ପୁଣି ସାଙ୍ଗ ମାନଙ୍କଠୁ ବି ମାଗିକି ପିନ୍ଧିଦବା।
ହଁ ଏମର୍ଜେନ୍ସି ପାଇଁ ଗୋଟେ ଯଦି ଗୋଟେ ଅଧିକ ଟିକିଏ ନେଇଯିବା ଆଉ।
ହଁ ସେ ଜିନିଷ ହେଇଯିବ ସବୁ ଠିକ ଠାକ୍। ଆଉ ତୁ କ୍ୟାମେରା ବାଲା ଗୋଟେ ବୁଝୁନୁ।
ହଁ ଆମ ଏଇ ଘର ପାଖରେ ଜଣେ ଅଛି ସେ ବଢିଆ ଫଟୋଟେ ଉଥାଏ ମାନେ ତା ପୁରା ସବୁଆଡେ ସେ ପୁରା ଚିହ୍ନା ପରିଚ ହେଇଗଲାଣି। ତାକୁ ନହେଲେ କହିଦବା ଆଉ।
ହଁ ତାକୁ ମୁଁ ତଦେ ଦେଇଦେବି ପଇସା ତୋଳି ସବୁ ପିଲାଙ୍କଠୁ ତତେ ଦେଇଦେବି ତୁ ନେଇକି ତାକୁ ଦେଇଦେବୁ ହେଲା।
ଏ ବୋଧେ ଦି ତିନି ହଜାର ଭିତରେ ସେ ବୋଧେ ଦି ତିନି ହଜାର ଭିତରେ ବୋଧେ ନବ ହଁ ମୁଁ ତା କହିବି କି ଆମେ ସାଙ୍ଗମାନେ ଟିକେ ଗୋଟେ ଜାଗା ବୁଲାବୁଲି କରିବା ଯାଉଛୁ ଆଉ ତୁ ଆମ ସାଙ୍ଗରେ ଚାଲେ। ତୁ ଟିକେ ପଛେ ବିନା ପଇସାରେ ଚାଲେ ଆମ ସାଙ୍ଗରେ ଆ ମୁଁ ଟିକେ ଫଟୋ ଫଟ ଉଠିଦବୁ ଆଉ।
ହଁ ତାକୁ ନେବା ତା ଖର୍ଚ୍ଚ କିଛି ଦେଇଦବା। ହେଲା କି କିନ୍ତୁ ତାକୁ କହିବୁ ଟିକେ ପଇସା କାଟିବ ଆଉ।
ହଁ କହିବାଁ ଘର ପାଖରେ ଘର ପାଖରେ ବୋଧେ ସି କହିଦ ତ ମାନିଯିବ।
ଆଛା ହଉ ଆଉ ଫଟୋ ଉଠେଇବା ହେଲା କି।
ହଁ ସେ ଯୋଉ ସମୁଦ୍ର ପାଖରେ ବଢିଆ ବଢିଆ ମାନେ ଜାଗା ଜାଗା ସବୁ ଅଛି ଫଟୋ ଉଡେଇିବା ପାଇଁ ଗଛ ବି ଅଛି ବିଭିନ୍ନ ପ୍ରକାର ଦୋଳି ଫୋଳି ସବୁ କଣ ପଡିଛି। ମେ ଭଲ ବୋଧେ ହାତୀ ଫାଟି ବୋଧେ ଏଠି ଅ
ଆମେ ହାତୀ କଣ କହୁଥିଲୁ ଓଟ ନା? ହାତୀ ଓଟୋ ଯାହା ମିଳିବ ସବୁ ହଁ ଘୋଡା ସବୁ ଉପରେ ବସିଯିବା ସବୁ ଉପରେ ବସିକି ପ ଫୋଟ ଉଠେଇବା ହେଲା।ଆଉ ତୁ
କେତେ ଟଙ୍କା ନିଅନ୍ତି?
ସେମାନେ ବେଶୀ ନେବେନି ଦେଖି ଆମର ପଇସା ହେଇଯିବ ଯଦି ଆମେ ଜଣଙ୍କ ସା ସାତ ସାତଶ ତୋଳେଇବା ଘରୁ ତ ଆମେ ତ ଖାଇବା ପିଇବା ନେଇକି ଯିବା ସବୁ କହୁଛ ହେଲା କିି ଖରା ବେଳ ଖାଇବା ସକାଳ ଖାଇବା ସବୁ ଘରୁ ନେଇକି ଯିବା ଆଉ ନର୍ମାଲ କିଛି ଗାଡି ରେ ବସିକି କିଛି ମଜାମସ୍ତି କରିବା ପାଇଁ ଖାଇବା ପାଇଁ ନେଇଯିବା। ଆ ଗାଡି ଖର୍ଚ ବେଶୀ ଉଠିବନି ତୁ ଚିହ୍ନା ତ ପକ୍କା?
ଆମେ ଚାଲୁ ନହେଲେ ଟ୍ରେନ ରେ ପଳେଇବା ଗଲାବେଳେ ଟିକେ ସୁବିଧା ହବ କମ ପଇସାରେ ହେଇଯିବ। ହଁ ଆମେ ବି ଥରେ ଯାଇଥିଲୁ ହଁ ଆମେ ପା ଥରେ ଯାଇଥିଲୁ ଆମର ଏ ସେ ଦଶ ବାର ଜଣ ଯାଇଥିଲୁ ସେ ଜଣଙ୍କା ବୋଧେ ଚାଳିଶି ପଚାଶ ଟଙ୍କା ବୋଧେ ନେଲା ଆଉ। ସେଠୁ କିନ୍ତୁ ଆଉ ଗୋଟେ ଗାଡ଼ି ଧରିକି ଯିବାକୁ ପଡ଼ିବ। ହଁଁ ମୁଁ ପୁରା ଏଥିରେ ହଁ ମୁଁ ଜାଣିଚି ଏରା କେମିତି କଣ ହୁଏ ମୁଁ କରି
ହଁ ହଁ ହଉ ତୁ ତାହେଲେ ଟିକେଟ୍ ଟା କରିଦବୁ ମୁଁ ତ ସେଗୁଡ଼ା ଜାଣିନି। ତୁ ତୋର କରିଦବୁ ଆଉ। ଯାଇକି ଓହ୍ଲେଇବା ଯୋଉଠୁ ହଁ କହ।
ହଁ ଆମ ସାଙ୍ଗରେ କିଏ ପୁଅ ପିଲା ଯିବେ ନା ନା ଆମେ ଖାଲି ଝିଅ ଛୁଆ
ନା କାଇଁ ବେକାର ପୁଅ ପିଲାଙ୍କୁ କାହିଁକି ନେବା ଆମେ ତ ଛଅ ଜଣ ଝିଅ ପିଲା ହେଲେଣି। ପୁଅ ପିଲାଙ୍କୁ କାହିଁକି ନବା ଆମେ। ହଁ ଆଉ ଯଦି ହଁ ବାସ୍
ତୁ ତ ଆମର ତୁ ତ ଆମର ପୁରା ଶକ୍ତିଶାଳୀ ଅଛୁ।
ହଁ। ମୁଁ ପୁରା ଶକ୍ତିଶାଳୀ ଅଛି ମୁଁ ମୋଟା ଅଛି ବହୁତ ହଁ।
ଆଉ ତୋ ସେ ହଁ ଆଉ ତୋ ସେ ସାଙ୍ଗ ଟା କଥା କଣ ହେଲା। ତାଙ୍କ ଘରେ କଣ କହୁଛନ୍ତି ନା ଯିବା ପାଇଁ ନା ମନା କରୁଛନ୍ତି।
ହଁ ହଁ ମୁଁ ତାକୁ ଏବେ ପଚାରୁଥିଲି।
ସେ କଣ କହିଲା।
ସେ କହିଚି ତୋ ସହ କ ସେ କହିଚି ତୋ ସହ କ କଥାହବ ସେ ଯୋଉଟି କହିଚି ତା ଘରେ ସେ କାଲି ପଚାରିକି ତା ଘରେ ସେଠି ରାଜି କରିବ ଆଉ। ତୋ ସାଙ୍ଗ କଥା କଣ ହେଲା। ହଁ ମୁଁ ଦେଇଦେବି। ହଁ ତୋ ନମ୍ବର ଟା ମୁଁ ଦେଇଦେବି ତାକୁ ହେଲା କି। ତତେ ତ ମୁଁ ଦେଇଚି ତା ନମ୍ବର ହଁ ତୁ ବି ଟିକେ କଥା ହେଇଚୁ ତାକୁ ତାକୁ ବି ଦେଇଦେବି ଆଉ ତୋ ଘର ପାଖ ପିଲା କଥା କଣ ହେଲା।
ହଁ ଇଏ କଣ କହୁଥିଲା ତା ବାପା ମନା କରିଥିଲେ। କିନ୍ତୁ ତା ମା କହୁଛନ୍ତି କି କେତେ ବର୍ଷ ଝିଅ ଛଡ଼ା ସେଇଥି ପାଇଁ ସିଏ କହୁଛନ୍ତି କି ତୁ ଯା ଆଉ ତା ଦିଦି ବି ତ କହୁଛନ୍ତି ହଁ ଯା ବୋଲି ତ ସିଏ କହୁଚି ଯିବ ବୋଲି ଆଉ। ଆଉ ତାର ଟିକେ ପଇସା ପତ୍ର ଟିକେ ହଁ ପା ତାର ପଇସା ପତ୍ର ଟିକେ ସଟ୍ ଆମେ ତାର ଆମେ ତାକୁ ଟିକେ ସାହାଯ୍ୟ କରିଦବା ଆଉ।
ହଁ ଶୁଣୁ ଯଦି କାହାର ପଇସା ଅସୁବିଧା ହଉଚି ଆମେ କହିବା ତାକୁ ଦେବା ଏକ୍ସଟ୍ରା ଆମ ସାଇଡୁ ଦେଇଦେବା କିନ୍ତୁ ତାକୁ କହିବାର ଅଛି କି ସେ ଆମକୁ ପରେ ପୁଣି ପୁଣିଦବ ଠିକ୍ ଅଛି ଦେଇଦବ ସେ ଜିନିଷଟା।
ହଉନ ନା ଆମେ କଣ ରୋଜଗାର କରିଚନ୍ତି କି। ଆମେ ବି ତ ସେମିତି ମାଗି ଯାଚିକି ନଉଛନ୍ତି ହଁ ସେ ଦେଇଦବ ସେ କରୁଛି କରୁଛି ପାଠ ପଢ ହଁ ସେ ପାଠ ବି ପଢଉଛି ସିଏ ଏଟି ଦି ଚାରିଟା ଛୁଆଙ୍କୁ ସିଏ ବୋଧେ ଦୁଇଶହ କି ତିନିଶହ ଏମିତି ଦିଅନ୍ତି।
ଆଛା ହେଇଯିବ। ଆରେ ମୁଁ ଅଛି ଅସୁବିଧା ହବନି।
ଆଉ ସେ ଯୋଉ ତମ ଘର ପାଖରେ ଆଉ ଗୋଟେ ସେ ଝିଅଟା।
ହଁ ତାକୁ କହିଚି ଅସୁବିଧା ଦେଖେ ତାଙ୍କ ମା ଭଉଣୀ ରାଜି ହଉଚି ତାଙ୍କ ବାପାମାନେ ଟିକେ ରାଜି ହଉନାହାନ୍ତି ଝିଅ ଟାକୁ କାହିଁକି ଏତେ ବାଟ ପଠେଇବୁ ଏଇ ସବୁ କଥା କହୁଛନ୍ତି କୋଉଠି କଣ ଅସୁବିଧା ହବ। ତା ମା ତ କହିଲେ ନା ଆମ ଘର ପାଖରେ ସେ ଛୁଆଟା ଯାଉଛି ଆଉ ସେ ପାଖ ପିଲା ଗୁଡେ ସବୁ ଯାଉଛନ୍ତି ଝିଅ ପିଲା ଛଅ ସାତ ଜଣ ମିଶିକି ଯିବେ ଆଉ। ସେଦିନ ତ ବାପା କହିଲ ମୁ ଠିକ ଅଛି ତା ବାପା ତାପ ତୋଷ କଥା ହେବ ହେଲା କିି ତାପ ତୋଷ ବି କଥା ହେବ। ମୋ ସହିତ କଥା ହେଲେ ରାଜି ହେଲେ ପୁଣି କହିଲେ ମୁଁ ସାର ଝିଅଟା ସ ବି କଥା ହେବି।
ହଁ ମୁଁ ପା ତାକୁ ଆଜି ଭେଟିଥିଲି ତାଙ୍କ ଝିଅକୁ ଭେଟିଥିଲି ଆମେ ତ ଆମର ତ ଏମିତି କିଛି ହେଇନଥିଲା କି ଯିବା ପାଇଁ। ତ ମୁଁ ତାକୁ ଆଉ କିଛି କହିନି ଆଉ ତ ଆଉ କେବେ ଫେଟିଲେ ତାକୁ କହିବି ଆଉ।
ହଁ ହଁ କହିଦେବୁ ତା ବାପାଙ୍କ ସବୁ ଟିକେ ଭଲରେ କଥା ହବୁ ରାଜି କରରେବୁ ହେଲା। ତା ବାପା ଯଦି ଜାଣିବେ ଆମେ ଛଅ ସାତ ଜଣ ହଁ ତା ବାପା ଯଦି ଜାଣିବେମେ ଛଅ ସାତ ଝିଅ ପିଲା ଯାଉଛୁ ତାହେଲେ ରାଜି ହେବେ। ସେ ଭାବୁଛନ୍ତି କାଳେ ଆମେ ଟିକେ କୋଉଠି କିଛି ଅସୁବିଧା ହୁ କି କି ଆମେ ଜମା ଦି ତିନି ଜଣ ଯାଉଛୁ ସେ ଏହା ଟିକେ ଡରୁଛନ୍ତି।
ହଁ ତମେ ତ ସେଠୁ ଜମା ତିନି ଜଣ ଯାଉଛ। ଆମର ଏଠୁ କେତେ ଜଣ ଆଉ। ଆଉ ପାଣି ଫାଣି ବୋଟଲ ନେଇକି ଯିବା ତ।
ହଁ ଦେଖ ଖ ବାହାରୁ କିଛି କିଣା କିିଣି ବେଶୀ କିଛି କରିବାନି ଯଦି କୋଉଠି ଜରୁରତ ପଡିଲା ତାହେଲେ କିଣିବା ବାହାରୁ ରୁ କିଛି କିଣିବାନି। ଘରୁ ସବୁ ବହୁତ କିଛି ଖାଇବା ପାଣି ବୋଟଲ ଏ ସବୁ ଘରୁ।
ଏଠି ଦେଖୁନୁ ଆମର ଏଠି ଆମେ ଏଠି ଟିଆଲ ମାରିଦେଲା ବେଳକୁ ଏତେ ପାଣି ମାରିଦୁ ସେଠି ଗୋଟେ ବୋଟଲ କୁ କୁ ପଚାଶ ଟଙ୍କା।
ହଁ ପରା ଗୋଟେ ବୋଟଲ କୁ ପଚାଶ ଟଙ୍କା ଗୋଟେ ଲିଟର ପାଣି। ଟିକେ ପାଣି ପିଉନି ଖରା ଦିନ ତ ଗୋଟେ ଡୋକରେ ସବୁ ସରିଯିବ ଗୋଟେ ବୋଟଲ।
ଆମେ ବା ଯାଇଥିଲୁ ନେଇଥିଲୁ ଆମେ ଯାଇଥିଲୁ ବୋଧେ ଆମେ ନେଇଥିଲୁ ପାଞ୍ଚ ଛଅଟା ବୋଟଲ ଆମେ ଯାଇଥିଲୁ ପାଞ୍ଚ ଛଅଟା ବୋଟଲ ହଁ ଏଇ ବୋଧେ ପନ୍ଦର ଦିନ ତଳେ। ଯାଇଥିଲୁ ଏଇ ଯୋଉ କଲୁ ଯେ ସେ ଟ୍ରେନ ରେ ବୋଧେ ଦିଟା ବୋଟଲ ହଜିଗଲା। କି ନେଇଗଲା ମୁଁ ଜାମିନି ପୁଣି ସେଠି ସେମତି ଟିକେ ଭିଡ ଭିଡିରେ ଟିକେ ହଜିଗଲା ପୁଣି ଆସିଲା ବେଳେ ପୁଣି ହଜିଗଲା। ଆଉ ଜମା ଆସିଲା ବଳ ଗୋଟିଏ ବୋଟଲ ନେଇକି ଯାଇଛି।
ହଁ ତମେ ତାହେଲେ ଖରା ଛୁଟି ପୁରା ମଜା ନଉଛ ଆଉ।
ହଁ ନଉଛି ପୁଣି ଘରେ
ହଁ ମୁଁ ବି ଭାବିଛି ଆମେ ତ ଯିବା ଏବେ ଆମେ ଦେଖ ଆମେ ସାଙ୍ଗମାନେ ଯିବା ମୁଁ ପୁଣି ମୁ ଘରେ ବି କହିଛି ଏବେ ଖରା ଚୁଟି ଅଛି ଏବେ ଘରେ ଲୋକ କ ଆମେ ସବୁ ଅଛୁ ମିଶିକି ଯିବୁ ମଜାମସ୍ତି କରିବୁ।
ହଁ ଆମେ ଯାଇସାରୁ ତାପରେ ତମ ଘରେ ତୁ ତମ ଘର ଲୋକଙ୍କୁ ନେଇକି ଯିବୁ ଆଉ। ନହେଲେ ପୁଣି ଆଡୁ ପୁଣି ମନା କରିଦେ ହଁ ମୁଁ ଏବେ ଟିକେ ଗୁ ଚୁପ୍ ଖାଇକି ଆସିଲି ଆଉ ବାପା ଆଣିଥିଲି ବଜାରରୁ।
ହ ବଢିଆ ଆଉ।
ସେ ଗୁପଚୁପ ଆଳୁରେ ବହୁତ ମଟର ପକେଇ ଦେଇେଇଛି।
ଏବେ ବଜାରରେ ସେଇ ଯୋଉ ଗୁପଚୁପ୍ ଟା ନାହିଁ ଗୋଟେ ହଁ ଗୋଟେ ଷ୍ଟଲ ଦିଆ ହେଇଛି ମନେ ପଡୁଛି ନା। କମଳା କଲର ତା ଗୁପଚୁପ୍ ଟା ମସ୍ତ କିମନ୍ତୁ ଲାଗେ।
ହଁ ପା ସେଉଠୁ ଆଣିଥିଲେ କିନ୍ତୁ ତା ଦେହରେ ବାଦାମ୍ ଗୁରା ଭାରି ସେ ଟିକେ ପୋକରା ପୋକରା ଟାଇପ ର। ଭଲ ଲାଗୁଥିଲା ଟେଷ୍ଟ ଟା ଭଲ ଥିଲା ସ୍ଵାଦ ପୁରା ବଢିଆ ଥିଲା। ଏଇଆ କିନ୍ତୁ କମ୍ ଦେଇଚି ଆ ଗା ଆଉ ଦଶ ଟଙ୍କାରେ ହଁ ଭଲ ହେଇଚି କିୁନ୍ତୁ ଦଶ ଟଙ୍କାରେ ସେ ଯମା ଛଅଟା ଦେଇଚି। ଆମେ ସେଠି ଖାଇଥିଲେ ସେ ଛଅ ଟା ଦିଅନ୍ତି ପୁଣି ଆଉ ଯୋଡା କରିକି ଦିଅନ୍ତି ଦିଇ ଟା ଏମିତି ଟିକେ କମିଗଲା ଆଉ।
ହଁ ମୁଁ ତା ପାଖରେ ସବୁବେଳେ ଯାଇକି ଖାଏ ତୋର ପୁରା ଆଜି ବାଦାମ ପୋକରା ପଳେଇଲା ହୁଁ ହୁଁ ମୁଁ ଜାଣିନି କିନ୍ତୁ ମୁଁ ଯାଇ ସବୁବେଳେ ସେଇଠି ଖାଏ। ନା ସେ ଲୋକଟା ଭଲ ବନାଏ ସଫା ବି ଥାଏ ତା ଜାଗା ତା ହାତ ତା ଖାଇବା ଜାଗା। ଗୁଡା ସବୁ ସବୁ ସଫା ଥାଏ।
ହଁ ମୋ ବାପା ସେଉଠୁ ଆଣନ୍ତି ହଁ ଆମର ତ ଏଇ ସାଙ୍ଗେ ସାଙ୍ଗେ ଏଇ ସାଇକେଲ ରେ ପଳାନ୍ତି ନେଇ ଆ
ହଁ ହଁ। ତମର ସବୁ ଭଲ ବଜାର ଉପରେ ରୋହୁଚ ତମର ସବୁ ବଢିଆ। ଯାହା ଖୋଜିବ ସାଙ୍ଗେ ସାଙ୍ଗେ ମିଳିଯିବ ହଁ।
କଣ ଦରକାର ହେଲେ ମତେ କହିବୁ ମୁଁ ତମ ଘରକୁ ନେଇକି ପହଞ୍ଚେଇ ଦେବି ଆଉ।
ହଁ ହଁ ନିଶ୍ଚିତ ଭାବେ ମୁଁ ତୋତେ କହିବି। ଆଉ ଏବେ ସେଇ ତ ଖାଇଥିଲୁ ଏବେ ଏବେ ପୋ- ପୋଷାକ ପତ୍ର କଣ କିଣିବୁ ନା ମୁଁ କିଛି ଖାଇନିଲୋ ମୁଁ ଖାଲି ଚା ପିି କି ବସିଚି।
ଖାଲି ଚା
ଦେହ ଟା ପରା ଭଲ ଲାଗୁନି ହଁ ସେଇ ଦେହଟା ଭଲ ଲାଗୁନି ନି ଦ ଲାଗୁଥିଲା କିନ୍ତ ଶୋଇବାକୁ ଇଚ୍ଛା ନାହିଁ। ଏ ଚା ପିଇକି ବସିଚି ଆଉ ନା ପରା ନା ନା ଖରା ବେଳେ ଶୋଇଚି ନା ଖରା ବଳେ ପୁରା ତିନି ଘଣ୍ଟା ଶୋଇଚି ଫୁଣି ମ ତେ ନିଦ ଲାଗୁଚି।
ଏତେ କଣ ନୀଦ କୁମ୍ଭକର୍ଣ୍ଣ।
କେ ଜାଣି କେ ଜାଣି ତୁ ଶୋଇଥିଲୁ ନା ଖରା ବେଳେ?
ହଁ ନାଁ ପା ମୁଁ ଆଜି ଟିକେ ବାହାରେ ଥିଲିତ। ସେଟି ଆସୁ ଆସୁ ଟିକେ ଡେରି ହେଇଗଲା ହଁ ବୋଧେ ଘଣ୍ଟାଟେ ଭଳିଆ ଶୋଇ ଚି ଆଉ ଆଉ ପୁଣି ବାଧ୍ୟ ହେଇକି ଉଠିବାକୁ ପଡିଲା।
ତୁ ଯୋଉ କୋହୁଥିଲୁ ଆଜି କାମରେ ଯାଇଥିଲୁ ବୋଲି ସେ କାମ କଣ ହେଲା?
ହଁ ଯାଇଥିଲି ତ ଭ ଏତେ ଭଲ ଳସେ ହେଲାନି ସେ ମା ସେ ଯୋଉ ଦି ଇ ଝିଅଟି ତାଙ୍କ ଘରେ କଣ ଟିକେ ବୋଧେ ଥିଲା। ସିଏ ଆସିପାରୁ ନଥିଲେ ତ ମୋର ଏମିତି ଟାଇମ୍ ଟା ପଳେଇଲା ଆଉ। ଠିକ୍‌ସେ କାମଟା ହେଇପାରିଲାନି ଆଉ ପୁଣି କାଲି ଯିବାକୁ ପଡିବ।
ଆଚ୍ଛା ହୋଉ ଯା ମୋର ପରା ସେମିତି ହୋଉଚି ମୁଁ ଜାଣି ପା ମାନେ କପାଇଁ ମାନେ ସବୁ ହୋଉଚି। ଦଶଟା ରୁ ଆଠଟା ପ୍ରଶ୍ନ ଦେବି ମାନେ ସେ ଥିବ କି ଦଶ ଟା ଦଶ ପ୍ରଶ୍ନ ଯଦି ଆନ୍ ‌ମାନେ ଉତ୍ତର ଦେଇଦେଲୁ ତାହେଲେ ତୁ ଆଗକୁ ଯିବୁ। ମତେ ଆଠଟା ଦୋଉଚି ଆଉ ଦିଟା ବେଳକୁ ମୋର ହୋଉନି ସେଇଠି କଟିଗଲି ସାଙ୍ଗେ ସାଙ୍ଗେ ହଁ।
ହୋଉ ଆଉ ଥରେ ଉଁ ଯେତେବେଳେ ଦବାକୁ ଯିବୁ ଟିକେ ଭଲ୍‌ସେ ଟିକେ ତାକୁ ଦେଖିକି ଯିବୁ ଯେମିତି ସବୁ ଆସିବ ନହେଲେ ଏତେ ଆଠଟା ଠିକ୍ କରିକି ଯଦି ଦିଟା ଭୁଲ ହେଇଯାଉଚି।
ସେଇପା ଟିକେ ଟିକେରେ ଖାଲି କଟି ଯାଉଚି।
ହଁ ପରା ଆମର ବି ଏଠି ବୋହୁତ ଛୁଆ ସେଇରା କରୁଚନ୍ତି। ଆଉ ସେ ତାଙ୍କର ଏମିତି ବୋଧେ ଗୋଟେ ଦିଟାରେ ଏମିତି କଟି ଯାଉଚନ୍ତି ଆଉ ସେ ବୋହୁତ
ସିଏ ଆସିଥିଲେ ମୋ ଗାଡିରେ ପେଟ୍ରୋଲ ସରିଗଲା ଶୁଣେ ହା ଲୋ ମଜା କଥା ଆସିଲା ବେଳେ ଗାଡିରେ ଅଧା ବାଟ ରେ ପେଟ୍ରୋଲ ସରି ଗଲା ସେଠୁ ଫୁଣି କିଛି ବାଟ ଗଡେଇ ଗଡେଇକି ଆଣିଲି। ଦୁଇଶହ ତିନିଶହ ମିଟର ଗଡେଇ ଗଡେଇ ଏକୁଟିଆ ଭାରି କଷ୍ଟ ହେଲା କିନ୍ତୁ।
ତ ଭଲ ଅଛି ତ। ଏତେ ବାଟ ଗଢେଇ ଗଢେଇ ଯାଇଚୁ।
ନା ମୋ ଗୋଡ ବିନ୍ଧିକି ଫଟୋଉଚି ଗୋଟେ ଗୋଡ ପୁରା ଦରଜ ହେଇଯାଇଛି।
ହଁ।
ଆଉ ସେଠୁ ପୁଣି ଦୁଇଶହ ତିନିଶହ ମିଟର ପରେ ଯାଇକି ଗୋଟେ ପେଟ୍ରୋଲ ପମ୍ପ ପିଲଲା ସେଠୁ ପକେଇକି ଆ ଆସିଲି ତେଲ।
ଆଉ ତୁ ତ ଚାଳିଶ୍ ପଚାଶ କେଜି ହବୁ
ହଁ ମୁଁ ହଁ ମୋର ପ ତଳା ଗାଡି ମୋ ସ୍କୁଟି ପତଳା ମୁଁ ଟାଣି ଟୁଣି କି ନେଇ ଗଲି।
ମତେ ଗୋଟେ ଆଣିବାକୁ ପଡିବ କାରଣ ମୁଁ ଏତେ ପତଳା ଯେ ମୁଁ ଉଡିଯିମି। ପବନ୍ ଦେଲେ।
ହଁ ତୁ ଭଲ ତୁ ସେମ୍‌ତି ଗୋଟେ ନେଇ ଆସିବୁ ଯୋଉ ବିଜୁଳି ବାଲା ଆଣୁନାହାନ୍ତି
ହଁ ହଁ।
ହଁ ସେଇ ଵାଲା ଗୋଟେ ନେଇଆସିବୁ ଆଉ।
ଆଉ କେତେ ପଡ଼ିଲା କହିଲେ ସେ ପଇସା କେତେ ଟଙ୍କା ନେଲା
ସେଇଟା ମୁଁ ଜାଣିନି ନା ସେଇଟା ମୁଁ ଜାଣି ନେଇ ସେ ଘରେ ଜାଣିଥିଲେ। ହଁ ହଁ ମୁଁ ମୋ ବାପାଙ୍କୁ ପଚା ଚାରିକି ତତେ ଜଣେଇବି ହେଲା କି ତୁ ସେଇଥିରେ ତୁ ବାପାଙ୍କୁ କହିବୁ। ତୋ ବାପା ଆଣିବେ ନା ରାଜିହେବେ ତ
ହଁ ମୋ ପାଖରେ ଅଛି ମୁଁ ନେଇ ଆସିି ବି ଆଉ ଆଉ କିଛି ଦରକାର ହବ ବାପା ଭାଇ ଠାରୁ ଟିକେ ମାଗିନି ଆସିବି ଆଉ।
ହଁ।
ତୁ ଏଇଟା କେମିତି ଆଣିଥିଲୁ କିଏ ଆଣିଥିଲେ?
ମୁଁ ଏଇ ମୋ ବାପା ହିଁ ଆଣିଥିଲେ। ମୁଁ କଣ ଜାଣିଚି କୋଉଟା ଭଲ କୋଉଟା ଖରାପ ସେଇଟା ମୋ ବାପା ଆଣିଥିଲଥିଲେ।
ଓହୋ।
ହଁ ତୁ ବାପାଙ୍କୁ କଣ କହିକି ରାଜି କରେଇବୁ? ନା ଆମର ଆଉ ଘର ନାହିଁ ଆମ ଘରେ ମୋର ଗୋଟେ ସ୍କୁଟି। ଆଉ ସମସ୍ତେ ବାଇକ୍ ତାଙ୍ଗ ଚଲୋଉଚନ୍ତି ହଁ। ମଜା ନା ଆଉ। ତୁ ତୋ ବାପାଙ୍କୁ ରାଜି କରେଇ ପାରିବୁ ତ? ମୁଁ ତ ଜାଣିଚି ଯେତିକି ମୋଉସା ଙ୍କୁ ସେ ତ ରାଜି ହେବେନି ହଁ। ଚେଷ୍ଟା କରେ ରାଜି କରିବା ପାଇଁ କଣ କରିବୁ ପୁଣି ତା କେମିତି ରାଜି କରେଇବୁ?
ହଁ ଭାବିବାକୁ ପଡିବ।
ଶୁଣୁ କହିବୁ ନା ନା ଶୁଣୁ କହିବୁ ନା ନା ହେଲା କି
ହଁ।
ତାଙ୍କୁ କହିବୁ କି ତୋତେ ପଢାରେ ଅସୁବିଧା ହୋଉଛି ତୁ ବହୁତ ବାଟ ଚାଲିକି ଯାଉଚୁ ତୋ ଦେହ ଖରାପ ହୋଉଚି ହେଲା। ତୋ ଦେହ ଖରାପ ହୋଉଚି ତୁ ଏ ତ ଏଇଥିରେ ତ ଦି ଘଣ୍ଟା ପଳଉଚି ଚଲାବୁଲାରେ। ବେଶୀ ଚାଲୁଚ ବୋଲି ପୁଣି ଆସିକି ତିନି ଘଣ୍ଟା ପୁରା ଶୋଇଯାଉଚୁ।
ହଁ ପା ମୋ ଗୋଡ ହାତ ଏତେ ଦରଜ ହେଇଗଲାଣି ଯେ ଏତେ କିଏ ଚାଲିବ ଖରା ଟା ନା ହୋଉଚି। ଚାଲି ହୋଉନି ଜମା।
ଏମିତି କିଛି କହିକି ନେଇ ଆସିବୁ ଆଉ।
ହୋଉ ହୋଉ ହୋଉ।
ହଁ ବିଲକୁଲ କାଟିବୁନି ହେଲାକି
ହଁ ହଁ ମୁଁ ପୁରା ତାଙ୍କୁ କହିକି ପୁରା ଆଣିବି ଆଉ।
ହଁ ରାଜି କରେଇବୁ ଭଲ ଭଲ କଥା।
ଆଚ୍ଛା କୋଉ ରଙ୍ଗର ଆଣିଲେ ଭଲ କହିଲୁ।
ତୁ ଧଳା ଆନେ ଧଳା ଟା ସମସ୍ତଙ୍କ ପାଇଁ ଶୁଭ।
ଧଳା ହଁ ମତେ ବା ଜଣେ ମନା କ ଧଳା ଆଣିବୁନୁ ବୋଲି।
ତୁ ଦେଖା ନହେଲେ ଦେଖେଇକି ଆଣ ଆଉ। ପଚାରିବୁ।
କାହାକୁ ପଚାରିଲି କାହାକୁ କାହାକୁ ପଚାରିଲେ ଭଲ ହବ କହିଲୁ।
ଓ। ଆମର ଇଏ କଣନୁ। ତତେ କୋଉ ରଙ୍ଗ ତୋ ପାଇଁ ଭଲ ହବ ସେଇଟା ପଚାରେ। ମୁଁ ତ ଜାଣିନି।ତୋ ବାପାଙ୍କୁ କହିବୁ କାହାକୁ ଯେତେବେଳେ ଆଣିବା ଥାଉ